ହ୍ୟାଲୋ।
ହଁ କଣ କରୁ କରୁଚୁ କି? ହଁ ଶୁଭୁ ଯିବା।
ଆଚ୍ଛା। ଆଉ କଣ କରୁଚ? କିଛି ନାହିଁ ଏଇଠି ଶୋଇଥିନି।
ଓ ଶୋଇକି ଏଇନା ଉଠିଲୁ ନା କଣ?
ହଁ।
ମୁଁ ତ ଏ ସେଇ ଶୋଇଥିନି ଏବେ ଉଠିନି ଟିକେ ଆଉ।
ହୁଁ। ମୁଁ ବି ସେଇ ଶୋଇଥିନି ଏଇ ବର୍ଷା ଉ ଉଠେଇଲା ଯେମିତି ଉଠିନି।
ଆମର ତ ପୁରା ଖରା ଚକ୍ ଚକ୍ ଦେଇଚି, ବର୍ଷା ଉଠେଇନି, ରାତି ବେଳକୁ ହେଇପାରେ।
ହୁଁ କାଲି ବର୍ଷା ହେଇଥିଲା ନା?
ନା କାଲି ବର୍ଷା ହେଇନି। ଉଠେଇ ଥିଲା କିନ୍ତୁ ହେଇନି।
ହୁଁ। ହଁ ବା ଗରମ ଏତେ ଯୋରେ ହଉଚି।
ଗରମରେ ତ ରହି ହଉନି ଟୋଟାଲି ଆଉ, ଫ୍ୟାନ ଚାଲିକି ବି ବହୁତ ଯୋର ଗରମ ଗୁଳୁଗୁଳି ହଉଛି।
ଏରା କୋଠାଘର ଗୁରା ଗରମ ହବ ଆଉ।
ହଁ ମାଟି ଘର ଖଣ୍ଡେ ଥିଲେ ଭଲ ହେଇଥାନ୍ତା, ଆମେ ତ ମାଟି ଘର ନାହିଁ ଆଉ କଣ କରିବୁ?
ଉଁ ଆମର ହଁ ଆମର ରେ ଢାଗୁଆ ଘର ଅଛି। ସେଟା କେତେ ହଁ କେତେ କହୁଛନ୍ତି ସେ ଏଟା କଣ ଆଟୁ ଘର?
ହାଲୋ।
ହଁ ଏଇ ଖରା ଦିନେ ସେଇଟା ଟିକେ ଥଣ୍ଡା ଲାଗୁଚି ଆଉ।
ହଁ ଢାଗୁଆଘର ତ ଭଲ ଥଣ୍ଡା ଲାଗିବ। କୋଠା ଘର ଅପେକ୍ଷା। ଆଉ ଖା ଆଜି ଭାତ ଡାଲି, ଭଜା ଆଉ କୋବି ସନ୍ତୁଳା ହେଇଥିଲା। ଆଉ ଖିଆ ହେଇଚି ଆଉ। ହ।
ଆଉ ଝିଅ?
ଏ ଝିଅ ଏବେ ଟିଉସନ ଯିବ ବାହାରିଚି।
ହୁଁ।
ଆଉ କଣ ଖାଇଚୁ?
ଏଇ ମୁଁ ଭାତ କରିଥିନି ଏଇ ଡାଲମା କରିଥିନି। ମସୁର ଆଉ ଆଳୁ, ବୋଇତାଳୁ, ବାଇଗଣ ପକେଇକି ଡାଲମା କରିଥିନି। ଟମାଟ
ମୁଁ ତ ସେଇ ମସୁର ଡାଲମା ଖାଏ। କିନ୍ତୁ ଏବେ ଆଉ ଭଲ ଲାଗୁନି ମତେ ମୁଁ ଖାଉନି। ଆମର ବି ଏଇନାକେ ଡାଲି ବି ହୋଉନି।
ଉଁ ହୁଁ ଆଉ କୁନ୍ଦୁରି ଆଳୁ ଭାଜିିଥିନି।
ହଁ କୁନ୍ଦୁରି ଆଳୁ ଭଜା ବି ଭଲ ଲାଗେ।
ଉଁ ଭେଣ୍ଡି, ଆଳୁ, ବାଇଗଣ ପୋଡିଥିନି। ଆଉ ଏ କାକୁଡି, ଲେମ୍ବୁ, ଟମାଟୋ ସବୁ ଦଳିକି ଖାଇଲେ ଆଉ।
ଲେମ୍ବୁ ଯୋଉ କୋଉଠୁ ଆଣୁଚ? କିଣା ଲେ
ନାଁ ଗଛରେ। ଆମର ବାଡି ଅଛି। ତିନିଟା ଗଛ ଅଛି ଲେମ୍ବୁ ଗଛ।
ଆମକୁ ଦିଇଟା ଦିଅନ୍ତନି।
ହଁ କେତେବେଳେ ଆସିନେ କେତେବେଳେ ନବ।
ତମର ଲେମ୍ବୁ ଅଛି ତମର ଖାଉଚ।
ହଁ ଆମର ଲେମ୍ବୁ, ପିଜୁଳି, କମଳା ଆଉ ଆମ୍ବ ଆମର ସବୁ ଅଛି
ହୋଉ କମଳା ଦିଇଟା ପ ଠେଇବ ଆମର ତ ଗଛ ନାହିଁ।
ହୁଁ ହଁ ହୋଉ ଏଟା ଶୀତ ଦିନକୁ ଟିକେ ବଡ ହବ।
ଆମର ଲେମ୍ବୁ ଗଛ ଅଛି କିନ୍ତୁ ଲେମ୍ବୁ ହେଇନି।
ହଁ ସେଟା ଧରିବ ଆସ୍ତେ ଆସ୍ତେ ବଡ ହେନେ ଟିକେ ଫୁଲ ଧରିବ। ଆଉ ଆମର ଏଟା ବାରମାସୀ ଗୋଟେ ଲେମ୍ବୁ ଗଛଟେ ତିନିଟାରୁ ଗୋଟେ ଅଛି ବାରମାସୀ ହେଟା ସବୁବେଳେ ଫୁଲ ହୁଏ ଆଉ କଷିବି।
ଆମର ନାହିଁ ଆଉ ଆମର ତ ଆମ୍ବ ଗଛ ଅଛି। ଆମ୍ବ ଏଥର ଅଳ୍ପ ଆସି
ଆଉ ପିଜୁଳି ଯୋଉ ହୋଉଚି ତ ହନୁ ତ ଡେଇଁକି ଖାଲି ସେରାକୁ ଖାଇ ପକେଇଲେଣି।
ତମ ଆଡେ ହନୁ ବେଶୀ ଯାଉଚନ୍ତି ଆମ ଆଡେ ବେଶୀ ଆସୁନାହାନ୍ତି।
ହୁଁ ଏ ଏଇ ଘର ଉପରେ ଡେଉଚନ୍ତି ସେମିତି ହଁ ସେଇ ତା କ କୁନ୍ଦୁରି ଗୁରାକ ବି ଖାଇ ଦଉସନ୍ତି ଗଛ ଗୋଟେ ମାଡିଚି ଯେ ସେ ତାକୁ ବି ଖାଇ ଦଉଚନ୍ତି।
ଭାଗୁଆ ଘର ଉପରେ ଯୋଉ ହନୁ ଧାଉଁ କିଛି ହଉନି।
ହଁ ଏସା ଏଇ ହଁ। ଡେଇଁ ପଡିଲା ବେଳକୁ ସେରା ହଉଛି କଣା କରିଦଉଚନ୍ତି ଚାଳ ସେ ଯୋଉ ଛପର ସବୁ ଆଡେଇ ହେଇଯାଇକି କଣା ହେଇଯାଉଚି ଏତେ ବଡ ବଡ ହନୁରା ଡେଇଁଲେ।
ଆଉ ବର୍ଷା ହେଲେ ପାଣି ଲିକେଜ୍ କରୁନି ତଳକୁ?
ହଁ ଛଇ ଛାଇଦେନେ ହୁଏନି ଏ ନ ଛାଇନେ ହନୁଫନୁ ଡେଇକି ସେଟା ବର୍ଷା ଟିକେ ହୁଏ।
ତମର ଛାଇ ଦେଇଚ ନା କଣ?
ହଁ।
ମାଝି ରେ ସେଇ ଉପରେ। ହଁ ଆମର ସମସ୍ତେ ଅଛନ୍ତି ଏ ଦିଅର ଅଛି ଆ ଶାଶୁ ଅଛନ୍ତି। ସମସ୍ତେ ଅଛନ୍ତି ଆଉ।
ଆଉ ଝିଅ ପୁଅ ନାହାନ୍ତି?
ହଁ ଝିଅ ଗୋଟେ ଝିଅ
ଝିଅ କଣ କରୁଚି ଏବେ?
ଝିଅ ଏଇ ଫୋର କ୍ଲାସ ରେ ପାଠ ପଢୁଛି। ଏନା ଛୁଟି ଅଛି ସ୍କୁଲ ବ ଛୁଟି।
ଆଉ ଟିଉସନ୍?
ହଁ ଟିଉସନ ସକାଳେ ହେଉଚି ସନ୍ଧ୍ୟାରେ
ଉ ହୁଁ ସେଇ ଗାଁ ରେ ନା କଣ ହଉଛି? କି ଆଉ ଅଲଗା ଜାଗା?
ହଁ ଏଇ ଗାଁ ରେ। ଏବେ ତ ଟ୍ୟୁସନ ଖୋଜିବା ଯୋଉ ହେଇଗଲାଣି କଷ୍ଟ। ସହଯେ ମିଳୁନାହାନ୍ତି। ଆଉ ହଉଛି ଦେଖିବା ତାପରେ ଆସ୍ତେ ଆସ୍ତେ ପାଠ ବି ଅଧିକ ହଉଛି ଦେଖିକି ଆଉ କୋଉଠି ପୁଣି ପଢେଇବା ଆଉ। ଏବେ ପଢୁଚି ସେଠି। ଆଉ ଯିଏ ପଢଉଚି ସିଏ ତ ବାହା ହେଇଯିବ।
ସେ ବାହା ହେଇକି ଗଲେ ପୁଣି ଆଉ ଅଲଗା କୁଆଡେ ଗୋଟେ ଟିଉସନ ମାଷ୍ଟର ପୁଣି ଦେଖିବ।
ହଁ। ଆ ସିଏ ପଢଉଛି ଏଠି ଝିଅ ସିଏ ତାର ବା ର ତାର ଠିକ ହେଲାଣି ହେଇଯ ଆଉ କିଛି ପୁଣି ଆଉ କୋଉଠି ଦେଖିବାକୁ ପଡିବ ଆ।
ଆଉ ତମ ଘରେ ଆଣିକି ରଖିଦଉନୁ ତାକୁ?
ତାକୁ ଆଣ କେମତି ସିଏ ତାର ଆଜିଠୁ ଆସିକି ରହିବ।
ହଁ ତା ସେଠ ଟିଉସନ୍ କରିବ ଆଉ ରହିବ।
ହୁଁ ହୁଁ। ତାର ପା ବାହାଘର ଠିକ ହେଲାଣି ସେ ବାହା ହେଇକି ଯିବ।
କଣ?
ତାର ବାହାଘର ଠିକ୍ ହେଲାଣି ଆଉ ବାହା ହେଇକି ସେ ଯିବ ଆଉ ଆ ତାକୁ ଆଣିକି କୋଉଠି ରଖିବେ?
ତାଙ୍କର ବାହାଘର ହେଲେ ତମକୁ ଡାକିବେ ଆଉ।
ହଁ ଡାକିବେ ଆଉ।
ତାହେଲେ ସବୁ କାମ ସରିଗଲାଣି।
ହଁ। କାମ ସରିଗଲାଣି ଏଇ କାମ ବୋଲି ଏଇ ତାପରେ ଲୁଗାପଟା ତୋଳା ହବ ଘର ଖରକା ହବ। ସନ୍ଧ୍ୟା ଦିଆହବ ସନ୍ଧ୍ୟା ବେଳକୁ ତାପ୍ ଯାଇକି ରୋଷେଇ ହବ ଆଉ। ଗ୍ୟାସରେ ଚୁଲି ଅଛିଇ-ଇ-ଇ ଗୋଟେ। ଏ ଭାତ କରିଦଉ ଗ୍ୟାସରେ।
ହୁଁ।
ହୁଁ ଆଉ ଗ୍ୟାସରେ ତରକାରୀ ଡାଲି। ଡାଲି କରିଦିଏ ଆଉ।
ଭାତ କରିଦଉ ତରକାରିପତ୍ର ସବୁ ଗ୍ୟାସରେ ରନ୍ଧା ହୁଏ।
ହୁଁ-ଉଁ-ଉଁ ହଁ ଚୁଲିରେ ଏଇ ଯୋଉ ଭାତ୍ ନ ବସେଇନେ ସେ ଗ୍ୟାସରେ କେତେଏ-ଏ-ଏ ସାରିକି ବସେଇବୁ ଭାତ? ଗ୍ୟାସ ସରିଯିବ ଶୀଘ୍ର। ହଁ ପରା, ମିଳୁନଥିଲା ଏବେ ଯାହେଉ ଟିକେ ମିଳିଲାଣି। ମଝିରେ ତ ଲୋକ। ହଇରାଣ ହେଇଗଲେ ଆଉ।
ଏବେ ତ ସବସିଡି କଣ ପୁରା କମ୍ କରିଦେଇଛି ଆଗରୁ ତ କଣ ଆଠଟା ଦଉଥିଲା ଏବେ କଣ କେତେଟା କଣ ଚାରିଟା ସବସିଡି କଣ ଦଉଛନ୍ତି।
ହଁ ହଁ। କେତେଟା ଗ୍ୟାସ୍ ଆଣିଲେ ଚାରିଟା ଦଉଛନ୍ତି?
ଗ୍ୟାସ୍ ତ ଦେବେ ବର୍ଷକୁ ତ ତାଙ୍କର କେତେ ଦଉଛନ୍ତି ଆଗରୁ। ତ ନଅଟାକୁ ଦଉଥିଲେ।
ଏବେ କେତେଟା ଦଉଛନ୍ତି ମୁଁ ଠିକସେ ଜାଣିନି, କିନ୍ତୁ କହୁଥିଲେ ଯେ କଣ ଚାରିଟା ସବସିଡି କଣ ଏଥର ଆସିବ।
ହୁଁ ହୁଁ।
ଆଉ ମୁଁ ଜାଣିିନି ଠିକ୍ ସେ।
ହୁଁ ହୁଁ।
ହାଁ ସେଇ
ତ, ତମର ବି ସେଇ ଗ୍ୟାସରେ ରୋଷେଇ ହଉଛି?
ଆମର ସବୁ ଗ୍ୟାସରେ ରୋଷେଇ ହଉଛି।
ହୁଁ।
ଆଉ ଏଥିରେ ଚୁଲିରେ କଲେ ପୁଣି କାଠ ଦରକାର।
ହୁଁ କାଠ କିଣା ହଉଥିବ ବୋଧେ?
ଆମର ସବୁ କିଣା।
ହୁଁ ଉଁ। ଆ ସବୁଟା କିଣିନେ ସବୁଟା କିଣିନେ କେତେ ଖର୍ ଚ ଆମର ସେଠି ହଉଛି।
ଆମର ତ ରୋଜଗାର ସେମିତି ନାହିଁ ସବୁ ତ କିଣିଲା ବେଳକୁ ଭାରି କଷ୍ଟ ହଉଛି କଣ କରିବା।
ହୁଁଉ-ଉ‌ ଛୁ। ହଁ ଆଜିକାଲି ମାନେ ଚଳିବାକୁ ହେଲା ବେଳକୁ ବହୁତ ପଇସା ଖର୍ଚ୍ଚ ହଉଛି, ଛୁଆଙ୍କର ତ ବହୁତ ଟିଉସନ ଅ-ଅ-ଅ ସ୍କୁଲ୍ ପ୍ରାଇଭେଟରେ କିଏ ପଢେଇଲେ, ବହି ଖାତା ସବୁ କିଣା ପଡୁଛି ଛୁଆଙ୍କର। ତାହା ଭିତରେ ଖାଇବା ପୁଣି
ଗମେଣ୍ଟରେ ଯଦି ପଢ଼େଇିବେ ଭଲ ହବ।
ଅଁ ହଁ। ପୁଣି ସଉଦା ପତ୍ର ସବୁ ଖାଇଲା ବେଳକୁ ଟିକେ ଏ ହବ ଆଉ କଣ କରିବା ଆଯେଷ୍ଟ ସେମିତି କରିବା ସବୁବେଳେ ସମାନେ ରହିବନି ପରିସ୍ଥିତି କେ ଏଇ ନା କେ ଭଲ ମ୍ ନାହିଁ ଆଗକୁ ଭଲ ହବ। ଆମେ ସେଇଟା ଟିକେ ଆଜେଷ୍ଟ କରିକି ଚଳିଯିବା ଆଉ କଣ କରିବା।
ସବୁ ତ ଆଯେଷ୍ଟ ହଉଚି ଆଉ। ସେ ଆଯେଷ୍ଟ କରି କରି କରିକା ତି ଆଉ
ଆଉ ଆଉ କେବେ ଆସ। ଆମ ଘର ଆଡେ।
ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯାଇନ୍ତି ନା ଯାଇନାହାନ୍ତି?
ହଁ ହଁ ଯାଇଥିଲୁ ହୋଉ ପଛରେ କରିବ।
ହୋଉ ହୋଉ।
ହଁ।